ହ୍ୟାଲୋ
ଲୋ ଆଜ୍ଞା
ନମସ୍କାର ହଁ କେମିତି ଅଛନ୍ତି
ବଢିଆ ଅଛି ଆପଣ କେମିତି ଅଛନ୍ତି ମ ବହୁତ ଭଲ ଅଛି।
ଉୁଁ ହୁଁ ଆଉ କଣ କରୁଛନ୍ତି ଅ ନା ଏମତି ହିଁ ବସିଥିଲି ଆପଣ କଣ କରୁଛନ୍ତି।
ମୁଁ ବାହାରେ ବୁଲୁଥିଲି।
ଉୁଁ ହୁଁ ହୁଁ ଆଉ ଆଜି କୁଆଡେ ବୁଲିବାକୁ ଯାଇଥିଲେ।
ନାହିଁ ଆଜି କୁଆଡେ ବୁଲିବାକୁ ଯାଇନି ଆଜିର କାମ ବନ୍ଦ। ରବିବାର ପୁରା ସପ୍ତାହ ଗୋଟେ ଦିନ ମିଳେ ଯୋଉ ଦିନ ଛୁଟି।
ହୁଁ ହୁଁ ଆଜି ତ ଛୁ
ହ କୁଆଡେ ବୁଲାବୁଲି ନାହଁ ସେ ଘରେ ଆଜି ପରିବା ସହିତ ସ ବିତାଇଛି।
ତାହେଲେ ବଢିଆ କଥା ଆପଣଙ୍କ ପରିବାର ସହିତ ସମୟ ବିତାଇଛନ୍ତି। ଏଇଟା ସବୁଦିନ ମାନେ ସମୟ ମିଳିନି ସବୁ ପରିବାର ସହିତ ସମୟ ବିତେଇବା ପାଇଁ
ହଁ ସବୁ ସବୁ ଦିନ ତ ମିଳେନି ସମୟ ଅଭାବ ରୁହେ ଦୈନଦିନ ଜୀବନରେ ତ ଆଜି ଗୋଟେ ଦିନ ଛୁଟି ମିଳେ ଆଜି ହିଁ ଗୋଟେ ଦିନ ସମୟ ମିଳେ ଯାହାକି ପରିବାର ସହିତ ସମୟ ଟିକେ ବିତେଇ ହୁଏ।
ହୁଁ ହୁଁ ଠିକ କଥା କହୁଛନ୍ତି ଆପଣ।
ହଁ ଆଉ ଆପଣଙ୍କର ଦିନ ଆଜି କେମିତି କଟିଲା?
ନାଇଁ ମୋ ଦେହ ତ ଆଜି ବହୁତ ବଢିଆ କଟିଛି ଆଆ ସେମତି କିଛି ଅସୁବିଧା ନାହିଁ ସବୁ ଭଲରେ ହିଁ ହେଇଗଲା। ହୁଁ
କଣ ଖାଇଛନ୍ତି ସନ୍ଧ୍ୟାରେ କିଛି ଖାଇଛନ୍ତି?
ହଁ ସନ୍ଧ୍ୟାରେ ମୁଁ ଖାଇଥିଲି ବାହାରକୁ ଯାଇଥିଲି ଯୋଉ କଣ ଆଆଆ
ହଁ
କ୍ଷା ଖାଇଥିଲି
ନା
ଆପଣ କଣ ଖାଇଥିଲେ?
ନା ମୁଁ ତ ସେମିତି କିଛି ବାହାରେ ଖାଏନି।
ବଢିଆ କଥା ତାହେଲେ ବାହାରେ ଖାଇବା କଥା ନୁହଁ କି ନ୍ତୁ ମୁ ଆଜି ଖାଇ ଦେଇଚି।
ବେଳେ ବେଳେ ସେମିତି ଖାଇ ଦିଅନ୍ତି ଆଉ ଠିକ ଅଛି ତ ଆପଣ କଣ କରନ୍ତି ଯେମିତି ପାଠ ପଢାପଢି
ହଁ ମୋର ନା ନା ମୋର ସରକାର ଚାକି ରି ପାଇଁ ପଢାପଢି ଚାଲିଛି ବର୍ତ୍ତମାନ।
ଆଚ୍ଛା ଆପଣ ପ୍ରସ୍ତୁତି କରୁଛନ୍ତି ସରକାରୀ ଚାକିରି ପାଇଁ
ଆଜ୍ଞା ଆପଣ କଣ କରନ୍ତି?
ହଁ ମୁଁ ମଧ୍ୟ ସେମିତି
ଉଁ ହୁଁ ହୁଁ
ଇଟା ସାଇସି ପଢୁଛି ଆଉ। ସେମିତି ବିଜିନେଶ୍ ବି ଚିଷ୍ଟି ମୋର ଵବ୍ୟ ବ୍ୟବସାୟ ଅଛି ନିଜର।
ଆଛା ବଢିଆ କଥା ତାହଲେ।
ଆପଣ ଯେମିତି ପଢାପଢି କରୁ ପଢୁଛନ୍ତି କହିଲେ ତ କଣ ପଢୁଛନ୍ତି ମାନେ କୋଉ ଅ ସରକାରୀ ଚାକିରିୀ ପାଇଁ ଆପଣ ପ୍ରସ୍ତୁତ୍ କରୁଚନ୍ତି।
ଆମର ଏଇଟା ମୋର ଏବେ ଚୁ ବିଇଡି ପାଇଁ ଚାଲିଚି। ମାନେ ଶିକ୍ଷା ଶିକ୍ଷା ଶିକ୍ଷା କ୍ଷେତ୍ରରେ ନେଇକି। ଆଜ୍ଞା।
ଆତ୍ ବହୁତ୍ ଭଲ କଥା। ଆପଣଙ୍କର ଚିନ୍ତାଧାରା ବହୁତ୍ ଭଲ ଆପଣ ଜଣେ ଭଲ ଶିକ୍ଷୟତ୍ରୀ ହୋଇ ସମସ୍ତଙ୍କୁ ଭଲ ଆକ୍ଷା ଦିଅନ୍ତୁ।
ହାଲୋ।
ଆଜ୍ଞା।
ଆପଣଙ୍କର ନେଟୱାର୍କ ଟିକେ ଅସୁବିଧା ହେଉଛି କି? ହଁ ଆପଣଙ୍କର ନେଟୱର୍କ ଟିକେ ଅସୁବିଧା ହଉଛି କି ମାନେ ବେଳେ ବେଳେ ଆପଣଙ୍କ ଭଏସ ଟା କଟି ଯାଉଛି।
ଆଚ୍ଛା ହଉ ଠିକ ଅଛି ଏବେ ଶୁଭୁଛି?
ହଁ ଏବେ ଶୁଭିଲା। କୁହନ୍ତୁ ଆଛା ପରିବେଶ ବିଷୟରେ କିଛି କହିବେ କି ମତେ?
ରୁହନ୍ତି ଆପଣଙ୍କ ଆଉ ଗାଁରେ ରହୁଛନ୍ତି ନା ସହରରେ ରହୁଛନ୍ତି?
ନା ମୁଁ ସହରରେ ରହୁ
ସହରରେ ରହୁଛନ୍ତି ଆଉଁ। ଆଚ୍ଛା। ଚାଷ ବିଷୟରେ କିଛି ଣିପାରିବ
ରି।
ଚାଷ ବିଷୟରେ କିଛି ଜାଣିଛନ୍ତି ଆପଣ?
ଆରୋ ବେଗୁନି।
ହାଲୋ।
ହଁ ଆପଣଙ୍କର ସ୍ବର କଟି ଯାଉଛି।
ହଁ ଆପଣ ତସ୍ ଚାଷ ବିଷୟରେ କିଛି ଜାଣିଛନ୍ତି ଆପଣ?
ଚାଷ ଚାଷ ବିଷୟରେ କିଛି ଜାଣିଛନ୍ତି ଆପଣ?
ହଁ। ହାଲୋ।
ଚା-ଚାଷ ଭିତରେ ଆପଣ କିଛି ଜାଣିଇଛନ୍ତି କି? ଆପଣ ଜାଣିଥିଲେ କି ଚାଷ ବିଷୟରେ କଣ କଣ ହୁଏ ଚାଷ?